ହ୍ୟାଲୋ ହଁ ଭାଇ କଥା ଶୁଭୁଚି। ହଁ ଭାଈ। ଶୁଭ ସନ୍ଧ୍ୟା ଭାଇ ଶୁଭ ସନ୍ଧ୍ୟା ଭଲ ଅଛନ୍ତି ଭାଇ।
ଆଜ୍ଞା ଆପଣ କେମିତି ଅଛନ୍ତି?
ଆଜ୍ଞା ହଁ ଦୁଃଖେ ସୁଖେ ଚାଲିଚି ଏ ଜୀବନ।
ଆଉ କଣ କରୁଛନ୍ତି?
ଏମିତି ଟିକେ ଛାତରେ ବସିଥିଲି ଆଉ କଣ କରିବା ଏଇ ପାଗର ଟିକେ ଆନନ୍ଦ ନଉଥିଲି।
ଖାଇବା ପିଇବା ହେଲାଣି ନା ହେଇନି।
ନାଇଁ ଆଜ୍ଞା ଖାଇବା ପିଇବା ତ ହେଇନି ଆପଣଙ୍କ ସରିଲାଣି।
ନାଇଁ ନାଇଁ ହେଇନି ମୁଁ ବି ଛାତ ଉପରେ ବସିଛି।
ଆଜ୍ଞା ଆଜ୍ଞା ବହୁତ ଭଲ କଥା ଆଜ୍ଞା। ନାଇଁ ଆଜ୍ଞା ଆମର ତ ଇଆଡେ ପବନ ଏତେ ଜୋର ହଉନି କିନ୍ତୁ ପାଗ ଶୁଖିଲା ଅଛି ଏବଂ ଥଣ୍ଡା ଥଣ୍ଡା ମଧ୍ୟ ଲାଗୁଛି ବହୁତ ଖୁସି ଲାଗୁଛି। ଗରମ ଲାଗୁଥିଲା ବହୁତ ଜୋରରେ କିନ୍ତୁ ଏବେ ଧୀରେ ଧୀରେ ତାହା କମିବାର ଲାଗିଚି। ସୁଖା ପାଗରୁ ଟିକେ ଆନନ୍ଦ ନେବା କଥା ବହୁତ ଖୁସି ଲାଗୁଛି ଟିକେ ଥଣ୍ଡା ଥଣ୍ଡା।
ଆଉ ଖାଲି ସମୟରେ ଆପଣ କଣ ମାନେ ଆପଣଙ୍କର ସବୁ
କାମ କହିଲେ ତ ଆଜ୍ଞା ଘର କାମ ଟିକେ ଅଧିକ ଏବେ ରହିଯାଉଛି ତ କିଛି ସମୟ ପାଇଲେ କିଛି ଭାଇମାନଙ୍କ ସହିତ ଏବଂ କିଛି ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ ମଧ୍ୟ କରିଥାଉଛି ମୁଁ ଖୁସି ଲାଗୁଛି କିଛି ପରିମାଣର କଥା ହେଲେ, କିମ୍ବା ସେମାନଙ୍କ ସହିତ କିଛି ସମୟ ବିତାଇଲେ
କିଛି କାର୍ଯ୍ୟ
ହୁଁ।
ଯୋଉଟା କି ଆପଣଙ୍କୁ ଖାଲି ଜମରେ କରିବାକୁ ଭଲ ଲାଗେ
ଆଜ୍ଞା କହିଲେ ତ କାର୍ଯ୍ୟ ଖେଳିବାକୁ ଭଲ ଲାଗେ କିନ୍ତୁ ଏବେ ସମୟ ପାଉନାହିଁ ତ ଖେଳିବାକୁ ଯାଇପାରୁନାହିଁ
ଖେଳ ଟିକେ କରିପାରୁନାହାନ୍ତି ଆଉ।
ଆଜ୍ଞା ଛୋଟ ବେଳେ ତ ବହୁତ ଭଲ ଭାବରେ ଖେଳ କୁଦରେ ଲାଗି ଯାଇଥିଲି ଏବେ
ଭତରେ ଟିକେ ଖେଳିବା ପାଇଁ ସମୟ ଟିକେ କମ୍ ମିଳୁଛି ଏବେ ଆଉ।
ଆଜ୍ଞା ଆଜ୍ଞା। କର୍ମ ଜୀବନ ବିଷୟରେ ଏବେ ଆଉ ଖେଳିବାକୁ ଟିକେ ସମୟ ମିଳୁନି ଠିକ ଭାବରେ ଖେଳିବାକୁ ଇଚ୍ଛା ଅଛି ତ ସତ କିନ୍ତୁ ସମୟର ଅଭାବ ଯୋଗୁ ତାହା ପୂର୍ଣ୍ଣ ହୋଇପାରୁନାହିଁ।
ହୁଁ।
ଆଜ୍ଞା ଆଉ ଆପଣ ଖିଆ ପିଆ ଖିଆପିଆ କରୁନାହାନ୍ତି ପୁରରା ନାଇଁ କିି?
ନାଇଁ।
କଣ କଣ ରୋଷେଇ ହେଇଛି ଆପଣଙ୍କର?
ଆଜି ଆମର ରୁଟି ଆଉ ଡାଲମା।
ଆ ବହୁତ ଭଲ, ବହୁତ ଭଲ ପୁଷ୍ଟିକର ଖାଦ୍ୟ ମଧ୍ୟ।
ଆଜ୍ଞା ରା ତି ରେ ମୋର ପ୍ରାୟ ଡାଲମା, ସନ୍ତୁଳା ରାତିରେ ଟିକେ ତେଲ ମସଲା ଖାଇବାକୁ ଟିକେ ମୁଁ ଦୂରେଇ ରହେ।
ତେଲ ମସଲା ଏତେ ପରିମାଣରେ ଖାଇବା କଥା ନହିଁ ଏବଂ ରାତି ସମୟରେ ହଜମ ପ୍ରକ୍ରିୟା ଟିକେ ଆମର ଧୀର ଗତିରେ ହେଇଥାଏ ତ କିଛି ପରିମାଣ ହାଲୁକା ଜିନିଷ ଖଏ ଭାତ ଏବଂ କିଛି ଅଲଗା ପ୍ରକାର ସ୍ୱେତସାର ଜାତୀୟ ଅଧିକ ଖାଦ୍ୟ ଆମେ ଖାଇବା କଥା ନାହିଁ ହାଇ ପ୍ରୋଟିନ ଖାଦ୍ୟ ଟିକେ ଖାଇବା ଦରକାର ଏବଂ ଆମକୁ ଯୋଉ ହଜମ ପ୍ରକ୍ରିୟା ଟା ହବ ତାହା ଧୀର ଗତିରେ ହଉଛି ତ ଆମେ ରାତିରେ କୌଣସି ପ୍ରକାର କାର୍ଯ୍ୟ ସହି ପ୍ର ତ ସେ ସମୟରେ ଆମେ କଣ କରୁ ନା ହାଲକା ଜିନିଷ ଖାଇବା ଦ୍ଵାରା ଆମର ଅ କହିବାକୁ ଗଲେ ଶରୀର ଟା ଟିକେ ଭଲ ରହିଥାଏ ସୁସ୍ଥ ରହିଥାଏ। କିଛି ଅଧିକ ପରିମାଣର ଯଦି ଆମେ ଖାଇଦବା ତେଲ ମସଲା ଖାଇଦବା ତ ତାଙ୍କ ହଜମ ପ୍ରକ୍ରିୟା ହେଇନଥାଏ ତ ଆମକୁ ତା ହଜମ ହବାରେ ଅଧିକ ସମୟ ଲାଗୁଛି ତ କିଛି ପରିମାଣରେ ଆମକୁ କଣ ହଉଛି ନାଁ ଶରୀରରେ କ୍ଷେତି ପହଞ୍ଚିବାର ସମ୍ଭାବନା ରହିଛି। ତ ହାଲୁକା ଜିନିଷ ଖାଇବା ନିଶ୍ଚୟ ଭଲ ସେଇଟା ଆପଣ ମଧ୍ୟ୍ୟ ଖାଉଛନ୍ତି ତା ଭଲ କଥା ବହୁତ ଖୁସି ଲାଗିଲା ଶୁଣିକରି।
ଦେହ ପାଇଁ ଟିକେ ଭଲ ଖାଇବା ହାଲକା ରହିଲେ। ଆଉ ଆପଣ ଗାଡି ମଟର ବ୍ୟବହାର କରନ୍ତି। ମଟର ଗାଡି
ନିଶ୍ଚୟ ନି ନିଶ୍ଚୟ ଭାଇ ନିଶ୍ଚୟ। ଆପଣଙ୍କର କେଉଁ ପ୍ରକାର ଯାନବାହାନ ଆପଣ ବ୍ୟବହାର କରିଥାନ୍ତି?
ମୁଁ ଦୁଇଟା ଦୁଇଟା ଯାକ ମଟର ବ୍ୟବହାର କରେ। ଦୁଇ ଚାକିଆ ଚାରି ଚାକିଆ ଯେତେବେଳେ କାମକୁ ନେଇ
ଆପଣ ତାହେଲେ ସଡ଼କ ସୁରକ୍ଷାର ସମସ୍ତ ପ୍ରକାର ନିୟମ ପାଳନ କରୁଛନ୍ତି।
ସଡ଼କ ସୁରକ୍ଷାର ନିୟମ ପାଳନ କରିବା କଥା ଆମେ। ଆମେ ମୁଁ ଯେତେ ଦୂରୁ ମାନେ ଚେଷ୍ଟା କରେ ମୁଁ ସଡ଼କର ନିୟମ ମାନିକି ଚଳିବି। କାରଣ ମୁଁ ଯଦି ସଡ଼କ ର ନିୟମ ମାନିକି ଚଳିବି ମୋ ସହିତ ଯୋଉ ମାନେ ବସିଛନ୍ତି ମୋ ସହିତ ଯୋଉ ମାନେ ଗାଡ଼ି ରେ ବସିଥିବେ ମୁଁ ବି ନିଜେ ସୁରକ୍ଷିତ ରହିବି ମୁଁ ନିଜେ ସୁରକ୍ଷିତ ରହିଲେ ଚାହୁକ ହିସାବରେ ସେମାନେ ବି ସୁରକ୍ଷିତ ରହିବେ। ତାଙ୍କର ବି ସୁରକ୍ଷା ଟା ମୋ ହାତରେ।
ସୁରକ୍ଷା ଆଜିର ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ୍ୟ ରହିଛି। ଯାହାକି ଆପଣ ପାଳନ କରୁଛନ୍ତି ତାହା ଭଲ କଥା ବହୁତ ଖୁସି ଲାଗିଲା। ଆଜିି କାଲିର ଆ ଆଧୁନିକ ଯୁଗରେ ଯାତାୟାତର ବ୍ୟବସ୍ଥା ଦ୍ରୁତ ବିକାଶ ଫଳରେ ମଣିଷ ଜୀବନର ସହଜ ହୋଇଯାଇଛି। ହଁ ତ କିନ୍ତୁ ବେଳେ-ବେଳେ ସଡ଼କ ଦୁର୍ଘଟଣା ଏକ ଗୁରୁତର ସମସ୍ୟା ଭାବରେ ଦେଖାଯାଉଛି ମଧ୍ୟ୍ୟ।
ହେଉଛି ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟୁଛି।
ନିଶ୍ଚୟ-ନିଶ୍ଚୟ।
ତ ନିଜ ସୁବିଧା ଟା ଯଦି ଆମେ ନିଜେ ଦେଖିବା ତା ହେଲେ ଆମେ ସେଥିରୁ ତାକୁ କିଛି ପରିମାଣରେ ଆମେ ଏଡେଇ ଦେଇ ପାରିବା। ମୁଁ ମୁଁ ମୁଁ ଯଦି ରାସ୍ତାରେ ଗଲା ବେଳେ ମୁଁ ନିଜର ସୁବିଧାକୁ ମୁଁ ନିଜେ ଦେଖିବି ମୋ ସହିତ ମୁଁ ଯୋଉମାନେ ଅଛନ୍ତି କି ମୋ ସହିତ ଯୋଉମାନେ ସହ ଚାଳକ ଲୋକ ମାନେ ଅଛନ୍ତି ଯୋଉମାନେ ଅନ୍ୟମାନେ ଯୋଉମାନେ ଚଲାଉଛନ୍ତି ରାସ୍ତାରେ ଗାଡ଼ି। ମୁଁ ବି ସୁରକ୍ଷିତ ରହିଲେ ସେମାନେ ବି ସୁରକ୍ଷିତ ରହିବେ ସେମାନେ ସୁରକ୍ଷିତ ସୁରକ୍ଷିତ ରହିଲେ ମୁଁ ବି ସୁରକ୍ଷିତ ରହିବି ତେଣୁ ନିଜ ତମ ନିଜ ହାତରେ ଦେଖି ଚାହିଁ କି ଆମେ ତାକୁ ସେଇ ହିସାବରେ ଗାଡ଼ି ଚଲେଇବା ନିହାତି ଜରୁରୀ।
ନିଶ୍ଚୟ-ନିଶ୍ଚୟ କିଛି ଜଣ ଅଛନ୍ତି ପ୍ରତିଦିନ ଅସାଧରଣ ତା ଫଳରେ ସେମାନଙ୍କର ଦୁର୍ଘଟଣା ମଧ୍ୟ୍ୟ ଘଟୁଛି ସେମାନଙ୍କୁ ସ ସଚେତନ୍ କରିବା ଆବଶ୍ୟକ।
ସଚେତନତା ବର୍ତ୍ତମାନ୍ ବହୁତ କରାଯାଉଛି ଲୋକ ସଚେତନ୍ ହେଲେଣି ବି। ତଥାପି ବି ଆମେ ଦେଖୁଛେ କେତେ ଜଣ ହେଲମେଟ୍ ର ବ୍ୟବହାର କରୁନାହାଁନ୍ତି।
ନିଶ୍ଚୟ ନିଶ୍ଚୟ ଏବଂ ଆପଣ ଯୋଉ କହୁଛନ୍ତି। ଦି ଚକିଆ ଏବଂ ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି ଦି ଚକିଆ ବେଳ ଚଳେଇବା ସମୟରେ ଦି ଜଣ ବ୍ୟକ୍ତି ବସିବା ଆବଶ୍ୟକ ଏବଂ ଦି ଜଣ ମଧ୍ୟ୍ୟ ହେଲମେଟ୍ ବ୍ୟବହାର କରିବା ଆବଶ୍ୟକ। ଚାରି ଚକିଆ ଯାନ ଚ ଚଲେଇବା ସମୟରେ ଯେ ଯେତିକି ଜଣ ବସୁଛନ୍ତି ମି କହିବାକୁ ଗଲେ ଏ ଦି ଜଣ ହୁଅନ୍ତୁ କିମ୍ବା ଚାରି ଜଣ ହୁଅନ୍ତୁ ସମସ୍ତେ ସିଟ୍ ବେଲ୍ଟ ବ୍ୟବହାର କରିବା ଆବଶ୍ୟକ। ନଚେତ୍ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ୍ ହଉଛନ୍ତି, ତେବେ ଆପଣ ନିଜର ଶରୀର ଏବଂ
ହଁ
ଅଧିକ ପରିମାଣରେ ହାନି ପହଞ୍ଚି ପାରିବେ। ତ ସେଟାକୁ ସୁରକ୍ଷା କରିବା ପାଇଁ ଆମେ ସେଇ ସବୁ ନୀତି ନିିୟମ ଗୁଡ଼ିକ ପାଳନ କରିବା ଆବଶ୍ୟକ। ନଚେତ୍ ମୃତ୍ୟୁ ମୁଖକୁ ଯିବା ପାଇଁ ତାହା ବିଳମ୍ବ ହେବ ନାହିଁ।
ମୁଁ ବି ସୁରକ୍ଷିତ ରହିବି, ମୋ ସହିତ ଥିବା ଲୋକମାନେ ବି ସୁରକ୍ଷିତ ରହିବେ। ମୋ ପରିବାର ବି ସୁରକ୍ଷିତ ତ ରହିବ। ଏବେ ମତେ ନିଜକୁ ଧ୍ୟାନ ଦେଇ ମତେ ଦରକାର୍ ମୁଁ ସେଇଆ ଭାବିକି ମତେ ନିଜକୁ ହେଲମେଟ୍ କିମ୍ବା ସିଟ୍ ବେଲଟ୍ ହଉ ଉପଯୋଗ କରିବା ଦରକାର। ଆଉ ଯଦି ମୁଁ ଦଣ୍ଡକୁ ଡରିକି କି ଯାନବାହାନ ଚେକିଂ କୁ ଡରିକି ଯଦି ମୁଁ ହେଲମେଟ ଆଉ ସିଟ ବେଲଟ ଲ ଇଏ ଲ ଗେଇବି, ତେବେ ସେଇଟା ମୋ ପାଇଁ ବିପଦଜନକ।
ଆଜ୍ଞା -ଆଜ୍ଞା।
ମୁଁ ଏବେ ଆମେ ଦେଖ ଦେଖୁଚୁ ଭାରି ଏ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଚି।
ନିଶ୍ଚୟ -ନିଶ୍ଚୟ ସଡ଼କ ସୁରକ୍ଷା ନି ଯେଉଁ ସବୁ ନୀତି ନିୟମ ଗୁଡିକ ରହିଛି ସେ ଠିକ ଭାବରେ ପାଳନ କରିବା ଆବଶ୍ୟକ। ସଡ଼କ ସୁରକ୍ଷାର ଅର୍ଥ ଥ ଯେପରି ଆମର ରହିଛି ସଡକରେ ଯାତାୟାତ ସମୟରେ ଚାଳକ ଯାତ୍ରୀ ଏବଂ ପଥଚାରୀଙ୍କର ଜୀବନ ଆଉ ସୁରକ୍ଷାର ଅଁ ନିଷ୍ପତ୍ତି କରିବାକୁ ସଡ଼କ ସୁରକ୍ଷା ମଧ୍ୟ ଆମକୁ କୁହାଯାଉଚି। ଯଉଟା ଆମେ ସେଇଟାକୁ ଠିକ ଭାବରେ ପାଳନ କରିବା ଆବଶ୍ୟକ। ଯୋଉମାନେ ଚ ଚଲାପଥରେ ଯାଉଚନ୍ତି, ସେମାନଙ୍କର ମଧ୍ୟ ଆମେ ଅ ଠିକ ଭାବରେ ଯତ୍ନ ନବା ଆବଶ୍ୟକ। ଯଦି ଆମେ ଠିକ ଭାବରେ ଗାଡି ଚଳେଇବାନି ତ ସେମାନଙ୍କୁ ଯାଇ ପିଟି ଦେବା ସେମାନଙ୍କର ବି ଦେହ ଅସୁସ୍ଥ ରହିବ କିମ୍ବା ଦୁର୍ଘଟଣା ଘଟିବ। ତ ଆମର ଦେହ ପ୍ରତି କ୍ଷତି ହେବା ସହିତ ତାଙ୍କ ର ମଧ୍ୟ ଦେହ ପ୍ରତି କ୍ଷତି ହବ। ତ ସେ ବିଷୟରେ ଆମେ ସଚେତନ ହେବା ଆବଶ୍ୟକ। ଆଉ ସଡ଼କ ଦୁର୍ଘଟଣାକୁ
ଦରକାର ଯେ ଦୁଇଟି ଜିନିଷ ଯାକ ପ ଦିଟାକର ପରିପୂରକ ନିଜର- ନିଜର ସୁରକ୍ଷା ସଡ଼କୀୟ ସୁରକ୍ଷା। ସଡ଼କର ସୁରକ୍ଷା ନିଜର ସୁରକ୍ଷା। ଏବେ ଆମେ ଦେଖୁଚେ ବହୁତ ମାନେ ମୁଁ ବି ଦେଖୁଚି। ବହୁତ ଜାଗାରେ ଇଏ ହଉ ମାନେ ଦେଖା ଯାଉଚି। ନ୍ୟୁଜ ରେ ବି ବାହାରୁଚି। ଯେ ଲୋକ ନିଶା ସେବନ କରି ଗାଡି ଚଲଉଚନ୍ତି। ସେଥିରୁ ବି ବିରତ ରହିବା ଦରକାର। କାରଣ ସେଠି ନିଜ ସହିତ ଆପଣ ମାନେ ଅନ୍ୟ ମାନଙ୍କୁ ବି
ପାଳନ କରିବା ଆବଶ୍ୟକ। ସଠିକ ସଡ଼କ ବ୍ୟବସ୍ଥା ବ୍ୟବସ୍ଥାପନ ଏବଂ ଜନସାଧାରଣଙ୍କ ସଚେତନ ଅତ୍ୟନ୍ତ ଆବଶ୍ୟକ ରହିଚି। ଆପଣ ଯେମିତି କହିଲେ ମଦ୍ୟପାନ କରି ଗାଡି ଚଲେଇବା ନାହିଁ। ସିଟ ବେଲଟ ର ବ୍ୟବହାର କରିବା। ଅତ୍ୟଧିକ- ଅତ୍ୟଧିକ ବେଗରେ ମଧ୍ୟ ଗାଡି ଚଲେଇବା ନାହିଁ। ଆଜ୍ଞା-ଆଜ୍ଞା ସ୍କୁଲ ଏରିଆରେ ନିଶ୍ଚୟ-ନିଶ୍ଚୟ ସ୍କୁଲ ଏରିଆରେ ମଧ୍ୟ। ସ୍କୁଲ ଏରିଆ ରେ ଗାଡି ଯାନର ଟିକେ ଦ୍ରୁତ ଗତି ପ ବଦ ଟିକେ ଧୀର ଗତିରେ ଯିବା ଆବଶ୍ୟକ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରିବା ଆବଶ୍ୟକ ନୁହେଁ। ନଚେତ୍ ଆମେ କେବଳ ଫାଇନକୁୁ ଡରିକି ତ ଆଉ ସେ କାର୍ଯ୍ୟ କଲେ ହବ ନାହିଁ ନିଜର ସୁରକ୍ଷା ପାଇଁ ସେ କାର୍ଯ୍ୟ ଯାକ କରିବା ଆବଶ୍ୟକ ରହିଚି ଆମର ମଦ୍ୟପାନ କରିକି ଗାଡି ଚଲେଇଲେ ଆମର ନି ଜର ଦେହ ପ୍ରତି ଆମେ କ୍ଷତି ପହଁଚାଉଚେ। ମଦ୍ୟପାନ କରିବା ଦ୍ଵାରା ତ ଆମର କ୍ଷତି ହଉଚି ତ ଆମେ ଆହୁରି ମଦ୍ୟପାନ କରିକି ଯଦି ଗାଡି ଚଲେଇବା ତ ଆମର ପା କ୍ଷତି ହବ ନା। ଯଦି ଆମେ ଗାଡି ଚଲେଇବା ସମୟରେ କୌଣସି ବ୍ୟକ୍ତିଙ୍କୁ ପିଟି ଦଉଚେ କିମ୍ବା କୌଣସି ଏ ଅଲଗା ଜାଗାରେ ପିଟିକିରି ନିଜର ଦେହକୁ କ୍ଷତି ପହଞ୍ଚାଉଛି ତ ଆମର ହିଁ କ୍ଷତି ହେବ। ଆମେ ଯୋଉ ସଞ୍ଚୟ କରିଥିବା ଟଙ୍କା ଗୁଡିକ ସା ସବୁ ଯାକ ଆମର ଏହି ପୁ ଏଇ ବାଟ ଦେଇକି ପଳେଇବ। ସରକାର ମାଗଣରେ ଚିକିତ୍ସା ପ୍ରଦାନ କରୁଛନ୍ତି ସତ କିନ୍ତୁ ତା ବୋଲି ନୁହେଁ କି ଆ କିମା ଆମର ଦେହ ଖରାପ କରିଦେଇ ଯିବା।
ମୋବାଇଲର ବ୍ୟବହାର ବି ଗାଡି ଚଲେଇଲା ସମୟରେ କମେଇବା ଦରକାର ନିହାତି। ମୋବାଇଲ୍ ହୁଁ ଉପଯୋଗ କରି ଗାଡି ଚଲେଇବା ଟା ଠିକ ନୁହେଁ।
ଆଉ ସଚେତନତାର ଅଭାବ ଏବେ ତ ଜାଣିଛନ୍ତି ଅନେକ ଲୋକ ଟ୍ରାଫିକ ନିୟମ ସମ୍ବନ୍ଧରେ ଅବଗତ ନଥାନ୍ତି କିମ୍ବା ନିୟମକୁ ଅବହେଳା କରନ୍ତି। ଏହା ଦ୍ଵାରା ସଡ଼କ ସୁରକ୍ଷା ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ହେଇଯାଉଚି ସା ଭାଙ୍ଗି ଯାଇଥିବା ରାସ୍ତା, ଗର୍ତ୍ତ, ଅ ଗାତ ହେଇଯାଇଥିବା ପର୍ଯ୍ୟାପ୍ତ ତ ଆଲୋକର ଅଭାବରେ ମଧ୍ୟ ଅ ସଠିକ୍ ସ ଙ୍କେତ ଏବଂ ଚିହ୍ନର ବ୍ୟବହାର ନ ପାଇକିରି ଦୁର୍ଘଟଣାର ଶିକାର ହେଉଚନ୍ତି ଅନେକ ବ୍ୟକ୍ତି। ତା ପ୍ରତି ଟିକେ ସରକାର ସଚେତନ ହେବା ଆବଶ୍ୟକ।
ସରକାର ବି ସଚେତନ ହବା ଦରକାର। ତା ଛଡା ଯୋଉମାନେ ଗାଡି ଚଳଉଛନ୍ତି ଚାଳକ ସେମାନେ ବି ନିଜ ସୁବିଧାକୁ ଆଗ ଅଗ୍ରରେ ରଖିବା ଦରକାର ନିହାତି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ଆଉ ଆପଣ ଯେମିତି କହିଲେ, ଗାଡି ଚଳେଇବା ସମୟରେ ମୋବାଇଲ୍ ରେ କଥା ହେବା କିମ୍ବା ମେସେଜ କରିବା ଦ୍ଵାରା ଚାଳକଙ୍କର ଧ୍ୟାନ ଅ ଅନ୍ୟ ଆଡକୁ ଆଇଥାଏ। ଯାହା ଫଳରେ କି ଦୁର୍ଘଟଣାର ଶିକାର ଅଧିକ ହୋଇଥାନ୍ତି ଲୋ ଲୋକମାନେ ତ ସେ ସେଇଟାକୁ ଆମେ ଦୂରରେ ରଖିବା ଆବଶ୍ୟକ। ମଦ୍ୟପାନ କରିକି ତ ବିଶେଷ କରି ଗାଡି ଚଲେଇବା କଥା ନୁହେଁ, ମଦ୍ୟପାନ ତ କରିବା କଥା ହିଁ ନୁହେଁ। ମଦ୍ୟପାନ କରିବା ଦ୍ଵାରା ନିଜର ଦେହ ପ୍ରତି କ୍ଷତି ହବ ଏବଂ ଆପଣ ଗାଡି ଚଳେଇବା ସମୟରେ ମଧ୍ୟ ଯଦି ଯାଇକି କୌଣସି କାର୍ଯ୍ୟ ଅଲଗା ଆଡେ, ମାନେ ଆପଣଙ୍କର ମନ ଅଲଗା ଆଡେ ଥିବ ନା? ତ ଆପଣ ଯାଇକିରି ନିଜର ଗାଡି କୁ ଅଲଗା ଜାଗାରେ ପିଟି ଦେଇକରି ଦୁର୍ଘଟଣାର ଶି ହେବାର ସମ୍ମୁଖୀନ ଅଧିକ ରହିଛି।
ଆଜ୍ଞା।
ଆଉ ଆମେ ଯେପରି ଟ୍ରାଫିକ୍ ନିୟମର ପାଳନ କରିବାନି, ଲାଲ୍ ବତି ଅତିକ୍ରମ କରିବା, ଭୁଲ୍ ଦିଗରେ ଗାଡ଼ି ଚଲାଇବା ବାମ ଆ, ବାମ ପାର୍ଶ୍ୱରେ ଯିବା ବ ହେଲେ ଆମେ ଡାହାଣ ପାର୍ଶରେ ଯଦି ଯିବା ତ ଦୁର୍ଘଟଣା ହେବାର ଅଧିକ ସମ୍ଭାବନା ରହିଛି।
ନିଶ୍ଚୟ ନିଶ୍ଚୟ ସେ ସେପରି ଯଦି ଆମେ ବେଗର ନିୟନ୍ତ୍ରଣ ନ ରଖିବା ତେବେ ଦୁର୍ଘଟଣା ଅଧିକ ପରିମାଣରେ ହବ ଏଇଟା ସମ୍ମୁଖୀନ ଆମେ
ଗାଡ଼ି ଚଳାନା। ଦ୍ରୁତ ଗତରେ ଗାଡି ଚଳନ ତ ସମସ୍ତଙ୍କ ପକ୍ଷେ କ୍ଷତିକାରକ।
ହୁଁ ନିଶ୍ଚୟ ନିଶ୍ଚୟ। ସଡ଼କ ସୁରକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଘଟିଥାଏ। ତ ଏଇ ବିଷୟରେ ଯଦି ଆମେ ଛାତ୍ରଛାତ୍ରୀଙ୍କୁ ଅଧିକ ପରିମାଣେ ସଚେତନ କରାଇବା ତାହେଲେ ଆମର ଅ ଦେଶର ଭବିଷ୍ୟତ। ଅଧିକ ନାଗରିକ ମାନଙ୍କର ହାତରେ ରହିଛି ତ ସେମାନେ ହିଁ ଆମର ଦେଶର ଭବିଷ୍ୟତ ଅଛନ୍ତି। ସେମାନେ ରହିଲେ ହିଁ ଆମ ଦେଶ ଆଗକୁ ବଢିପାରିବ। ସେମାନଙ୍କୁ ଠିକ୍ ଭାବରେ ସଚେତନତା କରିବା ଆବଶ୍ୟକାମ ରହିଛି।
ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ପୁଣି ଆଉ କେବେ ର ରାସ୍ତା କେମିତି ଆମେ ସୁବିଧାରେ ଯାଇପାରିବା ନିଜର କେମିତି ସୁବିଧା କରିପାରିବା। ସେ ବିଷୟରେ ଆଉଥରେ ପୁଣି କେବେ କଥା ହେବା ରଖୁଛି ଭାଇ ଶୁଭରାତ୍ରି।
ଶୁଭରାତ୍ରି ଭାଇ।